ହ୍ୟାଲୋ।
ହୁଁ ଶୁବୁଛୁ।
ହଁ ହଁ ସୁଭୁଛି।
ହଁ ଖାଇସାରିଲିଣି।
ଓହୋ ଆଉ ବର୍ଷା ହଉଛି କି?
ଉଁ କେଜାଣି ମୁଁ ଯାଇନିକି ପଦାକୁ ଏଯାଏ ଦେଖିନି?
ଓହୋ ଆମ ଆଡେ ବର୍ଷା ହେଇଗଲା। ହଁ କେବେଠୁ ହେଇନଥିଲା ତ ଆଜି ଟିକେ ହେଇଗଲା ଜୋରେ। ଭଲ ଶାନ୍ତି ଲାଗୁଛି ଥଣ୍ଡା ଲାଗୁଛି।
ହଁ ହଁ କେତେ ଘର ଭଳିଆ ଛେଚିଥିବ।
ହଁ ବା ଜୋରରେ କିନ୍ତୁ ହେଇଛି ବର୍ଷା ଟା।
ହଁ ହଁ।
ଆଜି ଖାଇବା କଣ ହେଇଥିଲା ଖାଇବା କଣ ହେଇଥିଲା।
ଆଜି ଆଜି ବାର ମାଛ ହେଇଥିଲା। ଆଉ ଭାତ ହେଇଥିଲା ଆଉ ଗୋଟେ ଭଜା ହେଇଥିଲା। ଆଉ ଶାଗ ଖଅଡା ମୁଣ୍ଡ ପକେଇବା।
ହୁଁ ହୁଁ ହଁ ହଁ ମୁଣ୍ଡ ବାସା ଆଣିଛି।
ହୁଁ ହୁଁ ସେ ତାଙ୍କ ଘରଡା ହେଇଥିଲା।
ମୁଁ ଜାଣିଛି ଆଉ।
କଣ କହିଲ?
କହିଲି ମୁଁ ସେଟା ଖାଏନି କିନ୍ତୁ ଜାଣିଛି।
ଖାଅନି?
ନା।
ଗରମ ଗରମ ଖାଇଲେ ଭଲ ଲାଗେ।
ହଁ କେବେ ଖାଇନି ଆଉ ଘରେ କରନ୍ତି ହେଲେ ମୁଁ କେବେ ଖାଇନି ଆଉ।
ଓହୋ। ନା ଆଉ କଣ କୁହ?
ଆଉ କଣ ଆମର ବି ସେଇ ମାଛ ହେଇଥିଲା ଡାଲି ହେଇଥିଲା। କଲରା ଚିପ୍ସ ସେଇ ଆମ୍ବ କାକୁଡ଼ି ସବୁ ଆଉ ବେଶୀ ଆଇଟମ ହେଇନି।
ହଁ ବାର ଅନୁସାରେ ଏତେ ପ୍ରକାର କି ଯାହାହେଲେ ଦି ତିନି ପ୍ରକାର ବାସ ସେତିକଟା କାଫି। ଯିଏ ସାଧା ପାଟି ସିଏ ଆଇଷ ପାଟି।
ହୁଁ ହୁଁ।
ଆଉ ଖାଇ ପିଇକି ଶୋଇଛନ୍ତି ବୋଧେ?
ହଁ ବର୍ଷା ହଉଛି ଏପଟେ ଶୋଇକି ଗଡ ପଡ ହଉଚି। ନିଦ ତ ନାହିଁ ଗଡପଡ ହଉ
ହଁ।
ହଉ ଦେଖିବା ହଉ ଚାରିଟା ବାଜୁ କଣ ହଉଛି ପଚାର
ହଁ ବର୍ଷା ହେଲେ ମୁଢ ମିସ୍କଚର୍ ଆଉ ଧନିଆ ପତ୍ର ପତ୍ର ସୋରିଷ ତେଲ ପିଆଜ ପକେଇକି ଯୋଉ ପାଗଟା ହୁଏ। ଝାଲେ ମୁଡିିଭଳିଆ।
ହଁ।
ହଁ
ନହେଲେ ସେ ସକାଳେ ମଟର ପତୁରେ ଦେଇଥିଲି ସେ ପଳା ସେଟି ଟେ ମାରି ଦେଇେଇକି ସେ ଝାଲ ମଟର ବି ବନେଇ ଦିଆଯାଏ।
ହଁ। ଏବେ ଏତେ ବାଙ୍କା ଲାଗିବନି ଖରା ଦିନ ବର୍ଷା ଦିନିଆ ଖାଲି ଇଚଛା ହଉଛି
ହଁ ସେ ଭଳିଆ କଥା ସେଇ ହିଁ ଭଳିଆ କଥା କହିଛି ହଁ।
ହଁ ବର୍ଷା ଦିନିଆ ଝରି ବସ୍ତା ଲାଗି ରହେ ନା ତ ଇଚଛା ହବ ଛଣା ମୁଁ ଏ ସାଙ୍ଗେ ସାଙ୍ଗେ ଗରମ ଗରମ ପକୁଡି ହଉ ବରା ହଉ ଖ କି ମୁଢି ମିଶ୍ଚା ପାଗ ହଉ ଖାଇବାକୁ ବହୁତ ବଢିଆ ଲାଗେ।
ହ ଭଲ ଲାଗେ ତ ସେ ଜିନିଷରୁ ରଖା ହେଇଥାଏ ସେ ଯୋଉ କୁରକୁରି ମୁର୍କୁରି ଯୋଉ ମୁଡିକି ଆଉ ହେଟୁ ବାଦାମ ଭଜା ଏଇରା ସବୁ ରଖା ବାହାର କରି ଚୁଡା ଭଜା ହୁଁ ଚୁଡା ମିଶଚର୍ ରେ ଏଇରାକୁ ତ ଖାଇ ଦିଆଯାଏ ଆଉ। ତାର ମଜା ଗୋଟେ ଅଲଗା ଏ ଟାଇମରେ। ବର୍ଷା ପାଗଟା ଭଲ ଲାଗେ କି?
ଆମେ ସମ ହଁ ଏ ବର୍ଷା ପାଗରେ ମାଟି ଘରେ ଜାଣିଛନ୍ତି ମାଟି ଘରେ ଯୋଉ ଚାଳ ଘର ମାଟି ଘର ନଥାଏ ଜାଣିନାହାନ୍ତି। ସେତେ ଯୋଉ ପିଣ୍ଡା କରିନଥାନ୍ତି ଗାଁ ମାନଙ୍କରେ
ଆଉ ଙ୍ଘ ଙ୍ଘ
ବ ବର୍ଷା ହେଲେ ହି ଉଞ୍ଚା ଉଞ୍ଚା ପିଣ୍ଡାରେ ବସିଥିବେ ଚୋ ଆମେ ଯେତେବେଳେ ଛୋଟ ହେଇଥିଲୁ ଡଙ୍ଗା ତିଆରି କରୁ କାଗଜ ରେ ଡଙ୍ଗା ତିଆରି ପାଇଁ ଦାଣ୍ଡ ମାନଙ୍କରେ ପାଣି ଯାଉଥାଏ ମାନେ ବୋହି ଯାଉଥାଏ ସେଇଥିରେ ଡଙ୍ଗା କରିକି ଡଙ୍ଗା ଭସେଇବୁ। ତଙ୍ଗା କେତେବେଳେ
ଆଗୁଆ ଗଲା।
ହଁ ବହୁତ ମଜା ଲାଗେ ଛୋଟ ବେଳର
ଆମ ଘରେ ଆମେ ବି ସେମିତି କରୁ।
ହୁଁ। ଏବେ ତ ଆଉ ମାନେ ଚାଳ ଘର ଦେଖିବାକୁ ନାହିଁ କି ମାଟି ଘର ନାହିଁ। ଆଟୁ ଘର ଥାଏ ସେରା ଆଉ ନାହିଁ ଗାଁ ଗହଳି ସେତିକି ସବୁ ସବୁ କୋଠା ଘର ବାଡେଇ ଦେଲେ।
ହଁ। ଆଉ ଆଉ କଣ ତମେ ଖାଇସାଇଳନି ତାହେଲେ?
ହୁଁ ଖାଇକି ପୁଅକୁ ଶୋଇଦେଲି ମୁଁ ଟିକେ ରେଷ୍ଟ ନଉଛି ଉଠିଲେ ମୁଁ ଯିବି ଟିକେ ମାର୍କେଟ।
ହୁଁ ବର୍ଷା ନାହିଁ ଯେହେତୁ ଆଁ ରୁହରେ। କହିଲି କୋଉ ପାଗଟା ବେଶି ଭଲ ଲାଗେ ଖରା ଦିନ ଭଲ ଲାଗେ ନା ବର୍ଷା ଦି ନ ନା ଶୀତ ଦିନ।
ମତେ ଶିତ ଦିନ ବହୁତ୍ ପସନ୍ଦ।
ସକାଳ ଟିକେ ଶୀତ ଦିନ ସକାଳେ ଟିକେ ଉଠିବା କଷ୍ଟ। ହଁ ତଥା ବି ବହୁତ ବଢ଼ିଆ ଲାଗେ।
ଉୁଁ ହୁଁ ଏଇ ବର୍ଷ ବହୁତ ଗରମ ଟା ଲାଗିଲା ବୋଲି ନହେଲେ ମତେ ଖରା ଦିନ ଟା ପସନ୍ଦ ଶିତ ଦିନ ଜମା ପସନ୍ଦ
ଖରା ଦିନ ପସନ୍ଦ ଖରା ଦିନ ଲାଇନ ଟା ନକଟୁ।
ଲାଇନ୍ ଟା ନକଟୁ କିନ୍ତୁ।
ଟିକେ ତ ବର୍ଷାଉଠେଇଲେ ଲାଇନ୍ କାଟିଦେବେ ଦିନେ ଦି ଦିନି ଆଉ ଇନ୍ଭର୍ଟର କେ ତେ ଚାଲିବ ବାର ଘଣ୍ଟା କି ତେର ଘଣ୍ଟା ସ
ଉ ଶୀତ ଦିନେ କଣ ମତେ ଟିକେ ଶୀତ ବେଶୀ ଶୀତ ଟା ଟିକେ ହୁଏ ସତ। ମୁଁ ଯେତେବେଳେ ଶିତରେ କିଛି କାମ ଧନ୍ଦା କରିବାକୁ ଟୋଟାଲି ଇଚ୍ଛା ହୁଏନି।
ବର୍ଷା ଉଠେଇଲା କ୍ଷଣି ମତେ ଡର ଲାଇନ୍ କାଟିଦବ। କେତେବେଳେ ଆସିବ ନଆସିବ।
ହଁଁ ହଁ ଠିକ ଠିକ ଠିକ।
ସେଇଟାଡର ଛୁଆ ଆମେ ମାନେ ଯେମିତି ଯାହା କରିଦବା ସେ ଛୁଆ ଏବେକା ଆଗ କାଳିଆ ଛୁଆ ହେଇଥିନେ ଏବେ ଏରା ଯୋଉ ଛୁଆ ଜନମହେଇଛନ୍ତି ସବୁ କ
ଖାଲି ଗରମ ଖାଲି ଗରମ ଛୁଆରା ଖାଲି ଟିକେ ଝାଳରେ ଗାଧୋଇ ପଡିଥିବେ।
ଏଇରା ଖାଲି ଏସି ଛୁଆ ଏସି ପଦାକୁ ବାହାରିଗଲେ ତାଙ୍କ ଦେହ ହାତ ଜଳିଯାଉଛି।
ନୂଆ ପ୍ରୋଡ କ୍ଟ ଏସି ଛୁଆ।
ଏସିରେ ନହେଲେ ଶୋଉନାହାନ୍ତି ଆମ ପୁଅଟା ଟେବୁଲ ଫ୍ୟାନ୍ ତା ପଛ ପଟେ ଗୋଟେ ଲାଗୁଛି। ଉପର ଫ୍ୟାନ ଲାଗିଛି ଏଶୀ ଲାଗିଛି ସେ ଖାଲି ଦେହରେ ସେ ଶୋଇବ।
ବର୍ଷା ପାଗ ଆସିଲେ ଛୁଆଟାକୁ ଥଣ୍ଡା ହେଇଯିବନି ଏତେଟା କାଇ କରୁଛନ୍ତି।
ଗାଧଉଛି ଡେଲି ତିନି ଦିନକୁ ତିନି ଚାରି ଥର ଯେତେ ଥର ଖାଇଲା। ହେଲା ଯେ ଲୁଗା ପଟ ଡ୍ରେସ୍ ପତ୍ର ପଡ଼ିଥିବ ଏଇନା ଜଣା ପଡନି। ଥଣ୍ଡା କଣ କହିଲ?
କହିଲି ପୁଅର ଗରମ ଦେହଟା ତାହେଲେ ବେଶୀ ଆଉ।
ପୁରା ଗରମ ଦେହ ସିଏ ଗରମ ଘିମିରି ଉଠି ଯାଉଛି ଏତେ ହେଇକିବି ତାକୁ ରଖିକୀରି ସେଇ ଘିମିରି।
ଓହୋ।
ସେ ସହିପାରିବନି ଗରମ ହେଲା କ୍ଷଣି ସେ ବାୟୁ ବିଛୁଳା ହେଇଯାଉଛି।
ଚାଲିଛି ଆଉ ହଁ ବର୍ଷା ପାଗ ହଁ ଘରେ ଭଲ ଅଛନ୍ତି ଖାଇସାରିଲେଣି ସବୁ। ଏଇନେ ସବୁ ରେଷ୍ଟ ଆଉ ଗ ସେଆଡ ତାର ଚାଲିଛି ଘରେ ବସିକ ଗପସପ କରୁଛନ୍ତି।
ଭଲ ସେମତି।
ଛାଡି ଆସିଲାଣି ବର୍ଷା ଟା ଅଳ୍ପରେ ନାଇଁ ଝିପ୍ ଝିପ୍ ହଉଛି ଆଉ ବର୍ଷା ଛାଡିଗଲାଣି ହାଲକା ରେ ହଉଛି।
ମତେ ଲାଗୁଛି ଲୁଗାପଟାରା ସୁ ଇଛି ଆଣିନି ଆଉ ଦେଖିନି ବର୍ଷ ହେଇଛି କି ଉଠେଇଲାଣି କଣ ଯାଇନି ରୁମ୍ ରୁ
ହଁ ହଁ।
ହ କଣ କହ? ହଁ।
ଆଉ ସମସ୍ତେ ଘରେ ବାପା ମା ସବୁ ଭଲ ନା। ଆଉ କୁଆଡ଼େ ବୁଲାବୁଲି ଅଛି ନା କିଛି କରିିବ ନାହିଁ।
ହଁ ଭଲ ଅଛି
ମୁଁ କହିବି ବୁଟା ବୋଲେ ତୋତେ କରିବା।
ଏବେ କିଛି ନାହିଁ ତ ରଜରେ ବୁଲାବୁଲି ଟିକେ ହେଇଯାଇଛି ଯାହା। ଆଉ କୁଆଡେ ଏଇନେ ବୁଲା ବୁଲି ନାହିଁ ଆଗକୁ ରଥ ଥାତ୍ରା ଆସୁଛି
ହୁଁ।
ଏ ବ ରଥ ଯାତ୍ରା ହଉ ଦେଖିବା ସେ ଟାଇମ୍ ରେ
ହଁ ଏବେ ଆଉ ରଥାଯାତ୍ରା ପରେ ତ ଆଉ କିଛି ନାହିଁ। ଶ୍ରାବଣ ମାସ କରନ୍ତି?
ଶ୍ରାବଣ ମାସ କରେ, ପାଣି ଭାର ନିଏ।
ପାଣି ଢାଳିିବାକୁ ଯାଆନ୍ତି।
ହଁ
ପାଣି ଢାଳନ୍ତି। ହାଲୋ।
ହଁ।
ମୁଁ କହିଲି ପାଣି ଢାଳିବାକୁ ଶ୍ରାବଣ ମାସରେ ଯାଆନ୍ତି?
ସବୁ ପାଳି ଯାଏନି ଗୋଟାଏ ପାଳି ଯାଏ।
କଉଠି କେମିତି ଢାଳନ୍ତି?
ହଁ କହିଲି ଗୁଡାଏ ମୁଁ ତ ଦେଖିକି ଆଉ ସମୁଦ୍ର ତ ନାହିଁ ନଇ। ଉଁ ପାପାକି ସେଇଠି ପାଖ ତିନି କିଲୋମିଟର ବେଶୀତ ହୁଏନି। ସେଇ ପାଖା ପାାଖିରେ କରେ ଆଉ ବେସି ଦୂର ଯାଇନି।
ଓହୋ ସେଇଠି ଆଣିକି ପାଣି ଢାଳିଥିବେ ଆଉ କେମିତି ଯାଆନ୍ତି ଶନିବାରଠୁ ଯାଆନ୍ତି ମାନେ ସେଇଦିନଟା ଆଗୁଆ ଯାଣିପାରୁଚୁ ନାଁ। ସକାଳୁ ବଡି ଭୋରୁ ପଳଉଛୁ ଆଉ।
ନେଇକି ମନ୍ଦିର ଢାଳିକି ଦର୍ଶନ କରିବା କଥା।
ହଉ ଆ
ଭଲ, ମୁ କରେନି ଆଉ ଯିଏ କରିବି କିନ୍ତୁ ପାଣି, ଝିଅ ପିଲା ମାନେ ଢାଳନ୍ତିନି ବୋଧେ।
କଣ ଢାଳନ୍ତି ନା ସେ ଢାଳିବନା। ସମସ୍ତେ ଢାଳି ପାରିବେ କାହିଁକି ନା
ଓହୋ
ସିଙ୍ଗ ରାଶି କାଇଁ କରିପାରିବନି? ତ ସେ କାଉଁରିଆ ମାନଙ୍କୁ କଁ ସେଠି କଣ ଖାଲି କାଉଁରିଆ ଲେଖା ହେଇଛି ସବୁ ଉଭୟ।
କୁହନ୍ତି ନାଁ ସିବ କୁହନ୍ତି ସେ ଶିବଙ୍କ ମୁଣ୍ଡରେ ଝିଅ ପିଲାମାନେ ଢାଳ ନ୍ତିନି।
ନାଇଁ ଆମେ ଢାଳୁ ଏଠି ତ କ୍ଷୀର ନେଇଥିଲୁ ବି ନିଜେ କ୍ଷୀର ଢାଳୁ।
ହଁ
ଯୋଉଠିକି ଯାଇଚି ଆମ ପାଖାପାଖି କଥା କହୁଚି ଯୋଉଠିକି ଯାଇଚି
ସେଇ ଦେ ମୁଁ କ ମାନେ ଥାଏ କରିନାହାନ୍ତି ଅ ଏତେ ବର୍ଷାରେ ମୁଁ ଟିକେ ବର୍ଷ ଯାଇପାରେନି ତ ସମୟ କାଇଁ ଦିନେ ଯାଏ ଆଉ।
ଆଚ୍ଛା। ହଁ ଫାଷ୍ଟେ ଯୋ ଚଳିବ ଲାଷ୍ଟେ ରେ ଯୋଉଦିନ ହେଲେ ଗୋଟେ ଯୋଉ ପାଳିହେଲେ ଗୋଟେ ହଉ ହଉ ରଖୁଚି। ହାଲୋ।
ହଁ ହଁ ରଖନ୍ତୁ।
ହଉ।